ପ୍ରଣାମ ଭଉଣୀ
ପ୍ରଣାମ
ଖାଇ ସାରିଲେଣି
ନା
ଆହୁରି ଖାଇନାହାନ୍ତି
ଖାଇବା ଚାଲିଛି
ଆହୁରି
ହଁ
ଚିକେନ ଦାନ୍ତରେ ଲାଗି ଯାଉଛି ବୋଧେ
ନାହିଁ ମୋ ଖାଇବା ଟିକେ ଟାଇମ ଲାଗେ ସରି ସମୟ ଲାଗେ
ହେଲେ ଏବେ ଖାଇବେ ଉଠିବେ କେତେବେଳେ ଶୋଇବେ କେତେବେଳେ? ହେଲା ଆପଣ ସକାଳୁ ବା ଶୋଇଥାଉଛନ୍ତି ପରା
ନା ନା ଭୁଲ କହିଲେ ମୁଁ ଏବେ ସକାଳ ଛଅଟା କି ସାତଟା କି ନହେଲେ ସାତଟା ଅଧେରେ ଉଠି ପଡେ ଏ ତିନିଟା ରୁ ଗୋଟେ ଟାଇମ ରେ
ପୁଣି ଶୋଇପଡନ୍ତି ଉଠିଲା ପରେ
ନା
ଲାଟିନ୍ ଯାଇଲା ଗଲାପରେ
ନା।
ଆଉ
ଆଉନ ରାତରେ ଏଣ୍ଟା ପରେ।
ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଫୋନ ଦେଖୁଛନ୍ତି।
ଓହୋ ବା ବାସନ ମାଯିବା ଆସୁଛି?
କାହାକୁ ଆପଣଙ୍କୁ?
ନାଇଁ ତମକୁ?
ହଁ ଆସୁଛି। ଆଉ ଆପଣଙ୍କୁ?
ହଁ ମତେ ଆସୁଛି।
ଠିକ ଅଛି ବହୁତ ଭଲ କଥା।
ବର୍ଷା ହଉଛି ଆପଣଙ୍କ ସିଆଡେ?
ନା ଏପଟେ ବର୍ଷା ହଉନି ସେପଟେ ହଉଛି କି?
ନାଇଁ ଏପଟେ ବି ହଉନି।
ହଉନି ନା?
ନା। ଆଜି ଫୁଲବାଣୀ ରେ ବହୁତ ବର୍ଷା ବାତ୍ୟା ହେଇଯାଇଛି।
ଆଚ୍ଛା ନିନ୍ୟୁଜ ଦେଖିଥିଲେ କି?
ହଁ ଏବେ ଦେଖୁଥିଲି।
ହୁଁ ହୁଁ ଠିକ ଅଛି ମୁଁ ଦେଖିନି ତ ଏବେ ଆଉ।
ହଁ ଘରେ ଘରେ ମାଛ ପଶି ଯାଇଛନ୍ତି।
ହଁ।
ହଁ।
କେତେ ବର୍ଷା?
ଏତେ ବର୍ଷା। କେତେ ଜଣଙ୍କ ସାନ ସାନ ଘରେ ସେ ତା ତାଙ୍କର ସବୁ ସାମାନ ବି ଓଦା ହେଇଯାଇଛି।
ଆଚ୍ଛା। ବିଜାର ଅଧିକ ବର୍ଷା ହେଲେ ବିଜାର। ବର୍ଷା ନହେଲେ ବି ବିଜାର।
ହଁ।
କଣ କରିବ କିଛି ବୁଝାପଡୁନି?
ହୁଁ।
ଆଉ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ସବୁ ଶୋଇପଡ଼ିଲେଣି।
ଆଚ୍ଛା। ଠିକ ଅଛି ଆଉ ଚକୋଲେଟ କଣ ଖାଇଲେ?
ଚକୋଲେଟ ପଠେଇ ନାହାଁନ୍ତି କା କିଏ?
ନାଇଁ ଆପଣ ନିଜେ କିଣିକି କଣ ଆଣୁନାହାନ୍ତି ମାନେ ଅତ୍ୟଧିକ ଅଧିକକୁ ଯୋଉଦିନ ଖାଇ ଦେଇଥିବେ ସେଦିନ ଟିକେ ଚକୋଲେଟ୍ ଖାଇ ଦେବେ। ମାନେ ପେଟ ଖରାପ ହବନି। ହଁ ନହେଲେ କଣ ବି ମିଠା ଖାଇପାରିବେ।
ଏମିତି।
ହୁଁ।
ହେଲେ ଆପଣଙ୍କୁ କୋଉ ଚକୋଲେଟ ପସନ୍ଦ ବେଶୀ?
ମତେ ଫ୍ଲିପକାର୍ଟ ପସନ୍ଦ ଆଉ ଡାର୍କ ଫାଣ୍ଟ ଟା ସି ପସନ୍ଦ।
ହଁ ସେ ଡାର୍କ ଚକଲେଟ୍ ଖାଉଚନ୍ତି ନା ଆଉ?
ହଁ ସେଟା ବହୁତ ପସନ୍ଦ।
ଆଘ ପରି
ହଁ ଅ। ଖାଏ।
ପିତା ଲାଗୁଚି।
ସେଥିପାଇଁ ହିଁ ମତେ ବହୁତ ଭଲ ଲାଗୁଚି।
ଅଁ କଲରା ଆଣି ଦେଇକି ନିମ୍ବପତ୍ର।
ନା ନିମ୍ବ ପତ୍ର ଖାଇ ପାରୁନି କିନ୍ତୁ କଲରା ଏବେ ଖାଇଦଉଚି ମୁଁ।
ଆଚ୍ଛା ମୁଁ ଭାବିଲି ଖାଉଛନ୍ତି ଏ ସବୁ। ବେଶୀ ଫ୍ରୁଟ। ଏଯାକ୍ ସବୁରେ ନଲେଜ ଜ୍ଞାନ ଅଛି ତ?
ହଁ ଜ୍ଞାନ ଅଛି। ମାନେ ଫଳ ପନିପରିବା ମତେ କିଛି ବି ଆପତ୍ତି ନୁହଁ। ମତେ ପସନ୍ଦ ବି। ବାକି ନିମପତ୍ର ଟିକେ ଖାଇ ପାରୁନି ଚେଷ୍ଟା କରୁଥିଲି। ବଟ୍ ଖାଇପାରୁନି। ଆଉ କଲରା ଧୀରେ ଧୀରେ ଏବେ ଖାଇପାରୁଚି। ଆଗରୁ ସେଡା ବି ଖାଇପାରିବାରନାଇ ଭାତ ସହିତ ଦେଲେ ବି ବାନ୍ତି ହେଇଯିବାର।
ଆଚ୍ଛା ଆପଣ ଶୋଉଛନ୍ତି କେତେବଳ?
ଆଉ କିଛି ସମୟ ପରେ ଶୋଇ ପଡିବି ଖାଇଲା ପରେ ସେ ଯୋଉ ମୁ କହୁନଥିଲି କି ମୁଁ ରିଭାଇଜ ରେ ପକେଇଥିଲେ ବୋଲିକି ଏମ୍।
ହଁ।
ସେ କାମ ଟା ପୁଣି କହୁଛନ୍ତି ନା ଯଦି ଆପଣଙ୍କର ସେଟା ରିଭାଇଜ୍ ରେ ପଡୁଛି ତ ଆପଣ କୁ ପୁରା କରିବାକୁ ପଡିବ। ତ ବାଧ୍ୟ କରୁଚନ୍ତି ତ। ଖିବାକୁ ପଡିବ ସେଇଟା ସରିଲେ ଶୋଇବି ଆଉ।
ଆଚ୍ଛା।
ହଁ ଉହୁଁ ସେଇଟା ହଉଚି ଚିନ୍ତା।
ମାନେ ବୁଝିଲିନି।
ମାନେ ମୁଁ ଯୋଉ ଗୋଟେ କାମଡା କରୁଥିଲି।
ହଁ।
ମୁଁ ଯୋଉ କହୁନଥିଲି କି ଏଇଟାକୁ ଛାଡି ଗଲଗୁଛି। ଦେଖିଥିଲି ବୋଲି। ପରନ୍ତୁ ସେଇଟା ମୋର ମାନେ ହେଇ ମାନେ ମୁଁ ବିଜାର ହେଇଗଲି।
ଓହୋ।
ବିଜାର ମାନେ କଁ କହିଲେ ତାଙ୍କେ ଯେମତି ଦେଖିଥିଲେ ସେମିତ୍। କଲେ ପରଂ ଯ ଟିକେ ଟିକେ ବି ଯଦି ଖୋ ଫିଟି ଯାଇଥିବ ନା।
ହଁ।
ଅ ତ ସେତିକି ହେଲେ ବି ତମ ଆଉଥରେ ଏ ମାନେ ପୁନର୍ବାର ଆଉଥରେ ସେଟାକୁ କରବା ପାଇଁ ପଠେଇବେ ହେଲେ ଗୋ ତମେ ଯଦି ମାନେ ମୁ ଯଦି ଦଶଟା କରିଥିବି ତ ସେ ଦଶଟା ପୁଣି ଯଦି ବି ସେଥିରେ ଟିକ୍ କେ ବି ଇଏ ହେଇଥିବ ସେ ଦଶଟା ପୁଣି ତମକୁ କରିବାକୁ ପଠେଇବେ। ତୋ ସେଇଟା ବେଶୀ ବିଜାର ନା, ସେଇଟା ହିଁ ମାନେ ଉଁ ମାଇନର୍ ମିଷ୍ଟେକ ଗୁଡାକ କହୁଚି।
ଯେତିକି ଇଚ୍ଛା ଥିବ ସେତିକି ବି ଇଚ୍ଛା ଭାଙ୍ଗିଯିବ।
ହଁ ଅ। ମାନେ ମୁଁ କାଲି ଆରମ୍ଭ କରିଛି। ଅ ଗଟେ ଦିନ ପୁରା କଲି। ତା ପରଦିନ ରାତିରେ ମୁଁ ନାଇଁ ମୁଁ କରିପାରିବିନି କହିଦେଲି।
ହେଲେ
କଣ କହିଲେ?
କଣ କହେ ହଉ କହିଲେ। ତାପରେ ଆଉ ଥରେ ଫୋନ କରିକି କହିଲେ ନାଇଁ ରିଭାଇଜ ରେ ଯୋଉଟା ପଡୁଛି ସେଟା ଆପଣ କରିବାକୁ ବାଧ୍ୟ। ତ କଣ କରି
ଯଦି ନ କରିପାରିବ?
ମୁଁ ଏବେ କରିଦେଇ ସେଡ଼ା ମନେ ନାଇଁ। କିନ୍ତୁ ଯଦି ପୁଣି ରିଭାଇଜ କଲେ ମୁଁ ଆଉ କରିପାରିବିନି।
ହଁ ଯଦି ନ ନ କରିପାରିବ ତାପରେ ଆ ସେମାନେ କିଛି କହିବେନି।
ସେଟା ତାଙ୍କେ ବୁଝୁ
ଆଚ୍ଛା
ହୁଁ
ଆଉ ପାଠ କେତେବେଳେ ପଢିବେ?
ସେଇଟା ତ ବୋହୁତ ଚିନ୍ତା ରହୁଛି ଆଉ କଣ
ଚିନ୍ତାରେ ରହି ରହି ଶୁଖିଯିବେ।
ଅଲରେଡି ସୁଖି ଗଲିଣି।
ହଁ
ମଝିରେ ଯଦି ଅ କିଲୋ ଦି କିଲୋ ଓଜନ ବଢିଥିବ ପୁଣି ଏ ପରି ଚିନ୍ତା ଏଇ ପୁଣି ତିନି ଚାରି କିଲୋ କମି ଯାଉଛି।
ଆଉ ବାବା ମା ଫୋନ କରିଥିଲେ କଲ?
ହଁ କରିଥିଲି।
କଣ ଖାଇଲେ?
ତାଙ୍କେ ମାଛ ଭାତ ମାଛ।
ଆଛା ସେଠି ବର୍ଷା ହୁଏନି?
ସେଛପଟେ ପୁରା ଲାଗି ଲାଗି ବର୍ଷା ହୋଉଛି।
ଆଜିିବି?
ହଁ
କାଲିକି ବର୍ଷା ହେଲେ ତ ବିଜାର।
ହଁ ସେଇଟା ହିଁ ତ ଚିନ୍ତା ରହୁଛି ସେପଟେ
ସେଠି ସେଠି ବହୁତ ଥଣ୍ଡା ଥିବ।
ହଁ ବହୁତ ଥଣ୍ଡା ରହୁଛି ସେପଟେ ବିନା ଫ୍ୟାନରେ ବି ଆରାମସେ ଶୋଇ ହବ।
ହଁ ଏତେ ବି ଗରମ ହୋଉନଥିବ।
ହଁ ଆଉ ଆଉ କଣ ସେପଟେ? ଥଣ୍ଡାରେ ଯିବାକୁ ବି ଡ଼ର ଥଣ୍ଡାରେ ଗଲେ ମଜା ବି। ସବୁକିଛି ଆଉ
ଦାରିଙ୍ଗଦବାଡି ଯାଇଛନ୍ତି?
ହଁ ଆପଣ ଯାଇନାହାନ୍ତି କି?
ନା କେବେ ନେଇ ନାହାନ୍ତି ଏକା
ଆଚଛା ହଉ ନେକ୍ସଟ ହଉ ପରେ କଣ ଏପରି ଯୋଜନା ହେଲେ ମୁଁ କହିବି ଆପଣଙ୍କୁ।
ହଉ ହଉ ହଉ।
ଠିକ ଅଛି। ପରନ୍ତୁ ବାବାଙ୍କ ସହିତ ଯିବାର ଥିବ ବ ବାବା ତ କେବେ ହଁ ହିଁ କହିବେନି ସେଠିକି ଯିବାକୁ କଣ
କଣ ପାଇଁ?
କିଛି ଏତେ ବି କିଛି ନାହିଁ।
ଆଛା ବ କିନ୍ତୁ ପରନ୍ତୁ ଯାଉଛନ୍ତି ତ ବେଶୀ ଲୋକ।
ହଁ ଯାଉଛନ୍ତି ଯଦି କ୍ୟାମ୍ପିଙ୍ଗ କଣ କରିବାର ଅଛି ତ ଗଲେ ମଜା ଲାଗିବ ମାନେ ନାଇଟ ଷ୍ଟେ ନା ଆଉ ଯଦି ପାହାନ୍ତିିଆ ଆ ସେ ସମୟରେ ଯିବ ବୋଲେ ମଜା ଲାଗିବ। ସାଙ୍ଗସାଥି ସହିତ ଗଲେ ଟିକେ ଅଧିକ ମଜା ନାହିଁ ଯଦି ଗଲେ ଅ ପରିବାର ସହିତ ଯଦି ବି ଯାଇ ଏ ଯଦି ସେମାନେ ବି ଟିକେ ହସ ଖୁସି ମିଜାଜର ହେଇଥିବେ ତ ଭଲ ଲାଗିବ।
ହଁ ଜିରାଙ୍ଗ ବିି ଯାଇନି।
ଆଛା।
ହୁଁ।
ହଉ ପରେ କଣ କହିଲେ?
ମାଙ୍କଡ ଡିଁଆ।
ମାଙ୍କଡ ଡିଆ ମୁଁ ବି ଯାଇନି।
ତମର ସିଆଡେ ଆକା ନା?
ହଁ ବାକି ମୁଁ ଯାଇନି। କେବଳ ଜଳପ୍ରପାତ ଦେଖିବାକୁ ମତେ ଟିକେ ଇଛା ନୁହଁ।
ଓହୋ।
ସେଇଟା ହଁ। ମାନେ ସେ ଆଖପାଖରେ ଆଉ କିଛି ତ ମିଳୁନି।
ହୁଁ।
ଖାଲି ସେଇଟାକୁ ଦେଖିବାକୁ କଣ ଯିବି।
ଆଜିର ପାଗ କେମିତି ତମ ରୁମ ରେ?
ହଁ ଭଲ ଅଛି ନା ଆମେ ଫ୍ୟନ୍ ବନ୍ଦ କରିକି ଅଛୁ।
ଆରେ ବାପରେ।
ହୁଁ।
ହେଲେ କିଛି ଗରମ ହଉନି।
ନା। ଆ ଶୋଇଲାଳୁ ଲଗେଇବ।
ହଁ ମଶା
ନା ଏତେ ବି ନାଇଁ। ଆଉ ସେଇଠି ବେଶୀ ମଶା ହଉଛି କି?
ହଁ ମୁଁ ଏଇଠି ବାଡଉଛି ପା।
ଆଛା। ହଉ ଆଉ କିଛି ସମୟର କଥା।
ହଁ।
ଆଉ ଆଉ ଦିଦି ଆଙ୍କେ ସବୁ ଭଲ ଅଛନ୍ତି?
ହଁ ସବୁ ଭଲ ଅଛନ୍ତି।
ଠିକ ଅଛ?
ଆଉ କଣ କୁହନ୍ତୁ।
ଆନାଁ
ଆଉ କଣ କୁହନ୍ତୁ।
ଘଣ୍ଟା, କଣ୍ଟା, ଘଣ୍ଟା, କଣ୍ଟା ଦେଖନ୍ତୁ।
ଠିକ ଅଛି ଆଜ୍ଞା ରହିଲି।
ରହଲି ନମସ୍କାର ଭଉଣୀ।
ନମସ୍କାର। ହୁଁ ହ ଓ କର ହଉ ହଉଛ କୁ